ସାନ୍ଦ।
ହାଲୋ।
ହଁ କଁ କରଚୁ?
ଏଇ ବସଛି ମାମୁଁ ଘରେ। ତମେ?
କଁ ମୁଁ ଏଇ ବସିଥିଲି ଘରେ।
ଓହୋ ଖାଇସାରିଲଣି?
ହଁ ଏବେ ଯୋଉ ଆସତିଲେ ଜଣେ। ହେବେ ଅଙ୍କଲ ଆଣିଥିଲେ ଜଳିଖିଆ। ସେଇଆକୁ ସେତବେଳେ ଏଇ ଏବେ ଖାଇକି ଉଠିଲି ଗୋଟେ ଚକୋଲେଟେ ଖାଉ ଲୋ।
ସବୁଦିନ ଜଳଖିଆ ଖାଇଦଉଚ଼ ସନ୍ଧ୍ୟାବେଳେ ନା। ସେଦିନ ପଚାରିଥିଲି କହିଥିଲ ଖାଇ ଦେଇଥିଲ ବୋଲି।
ତମ ସେଦିନ କାଲ ଗା ଥିଲା ସେଥିପାଇଁ ସେଦିନ ଖାଇଥିଲି।
ହଁ ମୁଁ ଟିକେ ଖାଇ ଦଉଚି ଆଁ- ହେ -ହେ।
ହଁ -ହୁଁ -ହୁଁ- ହୁଁ।
ହେ- ହେ- ହେ -ହେ ଆଉ ଦେହ ଭଲ ଅଛି ନା?
ହୁଁ -ତମେ କଣ୍ ଖାଇଚ?
ମୁଁ କହିଲି ମୁଁ ଇପି କରି ଖାଉଥିଲି।
ଶୁବିଲେ। ଏକା ଏକା ଆଉ ନା।
ଉଁ -ନା -ନା ମୁଁ ଏଠି
ହଁ।
ଇଏ ସବୁ ଖାଉଥିଲ ମିଶିକି ଖାଉଥିଲୁ।
ମାନେ ନ- ତୁମେ ଇପି କରିଥିଲ ନା କିଏ ଆଉ
ନା ମୁଁ କରଥିଲି ସେମାନେ ସବୁ ଖାଉ
କେମିତି କଲ?
ଫାଷ୍ଟେ କଁ ଶିକିବ କଁ? ଜାଣିଚ ନା ଶିକ୍ ଶିକେଇବାକୁ ପଡିବ ପୁଣି।
ନା- ନା- ନା କୁହନ୍ତୁ ଶିକିଯିବି।
ଉଚାଲ୍‌‌। ତୁ କହ।
ହୁଁ।
ହାଲୋ।
କଣ?
ମୋ କଥା ତ ଶୁବୁଚି ତ ଠିକ୍ ସେ?
ହଁ।
ଇପି କେମିତି କଲ ଟିକେ କୁହ?
ଫାଷ୍ଟେ ତେଲ ପକେଇବ ତାପରେ ଫୁଟଣ ପକେଇବ ତାପରେ ପିଆଜ ପକେଇବ ପିଆଜ ଟିକେ ରେଡ୍ ହେଇ ଆସିଲେ ନାଲି ଲେ ତାପରେ ଆଳୁ ପକେଇବ ମାନେ ପରିବା ଥିବ ପରିବା ପକେଇବ। ପକେଇ ସାରି ହଉଚି ଏ ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ପକେଇବ। ତାପରେ ଟିକେ ପାଣି ଦେଇଦବ ଆଳୁ ସି ସିଜି ଗଲା ପରେ ତାପରେ ଇପି ଟାକୁ ପକେଇଦବ। ହେଲା ପରେ ତାପରେ ଇପିର ମସଲା ଥିବ ମସଲା ପକେ ପକେଇଦେଲ ହେଲା ଇପି ଆଉ। ତାପରେ ଖାଇବ ଆଉ। ହଁ ମୁଁ ଖାଇସାଇଲିଣି।
ଆଉ ସମସ୍ତେ କଣ କରୁଚନ୍ତି ଘରେ?
ସବୁ କଣ ଶୋଇଥିଲା। ଘରେ ଏମତି ନାନା ହେରୀକା ସବୁ ଛାତ ଉପରେ ଅଛନ୍ତି ଆଉ।
ହୁଁ -ହୁଁ ଆଜି ପାଗଟା ପୁରା ଗରମ୍ କରିଚି ଆଜି ବର୍ଷା ବି ହଉ ଥିଲା ସିଆଡେ ବର୍ଷା ହେଇ ଥିଲା?
ହଁ ହେଇଥିଲା ସକାଳେ ଟିକେ।
ସକାଳୁ କେତେ ପର୍ଯ୍ୟନ୍ତ?
ସକାଳୁ ଆଠଟା ପର୍ଯ୍ୟନ୍ତ ହେଇଥିଲା ତାପରେ ଛାଡ ଯାଇ
ଆମର ଇଆଡେ ପୁରା ଏଗାରଟା ପର ପର୍ଯ୍ୟନ୍ତ ପୁରା ହେଇଚି। ହୁଁ।
ହୁଁ ଶୁବୁନି।
ସେତବେଳେ ଯାଏଁ ବର୍ଷା ହଉଥିଲା।
ହୁଁ ଆଜି ତୁ କଣ କ୍ଲାସ୍ ଜଏନ୍ କଲୁଣୁ?
ମୁଁ ଏଠିକି ପଳେଇ ଆସିଥିଲି ତାପରେ
ଓହୋ ଟିକେ ନେଟୱାର୍କ ବୋଧେ ତୋର ସ୍ଲୋ ହୋଉଚି।
ଯିବ କି?
ଶୁଭୁନି ଟିକେ ଆଁ ଶୁଭୁନି।
ମୁଁ କହିଲି ତମର ନେଟୱାର୍କ ପୁରା ସ୍ଲୋ ହଉଚି ନା କଣ?
ନା ନା ମୋର ଫାଇଫଜ୍ ଚାଲିଚି।
ସୁବିଲା କି ଏବେ?
ହଁ ହଁ ଏବେ ଶୁବିଲା।
ସୁବିଲା ତ? ଆଉ କଣ କରୁଚ?
ଏଇଠି ବସିଚି ଆଉ କଣ କରିବି।
ଖବର କଣ ଭଲ ନା ସବୁ?
ହୁଁ।
ହୁଁ ହୁଁ।
ଆଉ ପଢାପଢି କେମିତି ଚାଲିଚି?
ସେମିତି ଆଉ। ହଁ ପଢାପଢି ଚାଲିଚି ତ।
ହୁଁ ମନ ଦେଇକି ପଢିବ। କଣ କରିବା ବାହାଘର ଫାହାଘର ହେଇଯିବ କି?
ହଁ ହେଇଯାଇ ପାରେ।
ହିଁ ହିଁ ହିଁ ହିଁ।
ଆଉ ତମେ ଆଜି କ୍ଲାସ ଜଏନ୍ କରିଥିଲ?
ହଁ।
କଣ ପଢା ଉ
କେବେ ଆସିବ ଘରକୁ କେତେବେଳେ ଆସିବ?
ମୁଁ ଆଜି ବି ଯାଇଥାନ୍ତି। ଏଇ ବର୍ଷା ମୁଁ ଆଜି ଯାଇଥାନ୍ତି ଏଇ ବ ବର୍ଷା ହଉଚି ବୋଲି ଆଜି ଯାଇପାରିଲିନି କାଲିକି ଯିବି।
ହୁଁ ହୁଁ।
ହୁଁ
ଆଉ
ହ୍ୟାଲୋ।
ଟ୍ୟୁସନ ଫିୁୟୁସନ କରୁଚୁ କରୁଚ?
ନା ନା ନା ଆମ ଟିଉସନ କରିନି।
ହଁ ଆଉ ତତୋର ଯୋଉ ସାର କିଏ କରୁଚି ନା?
ହୁଁ ସିଏ ବି ପଢିନି। ତ ଜଣେ କହୁଥିଲେ ନା ମନା କରିଥିଲି ତାଙ୍କୁ।
ଓହୋ।
ତମେ କର?
ନାଇଁ ମୁଁ କରୁ ନଥିଲି ଏଇ ଏବେ କରିଚି ଏଇ ସପ୍ତାହେ ହବ କରୁଚି ଆଉ।
କଥା ହେଇଚି।
ଉଁ
ମୁଁ କହିଲି ମୁଁ କହିଲି ଗୋଟେ ପିଲାକୁ କେତେ କଣ ଦେବେ କହିଛନ୍ତି?
ନା ସେମିତି ନୁହେଁ ମୁଁ କୋଚିଂ ରେ ପଢୁଚି କୋଚିଂ।
ଓହୋ। ତ ଆଦର୍ଶ କରୁଚି।
ନା ନା। ସାଇ ରାମ ସାଇ ରମ୍। ପୁଛ
ମାନେ ବଡ ଛୁଆଙ୍କୁ ପଢେଇବାକୁ ନା ଛୋଟ ଛୁଆଙ୍କୁ ପଢେଇଲେ
ଏଇ ଷଷ୍ଠ ଅଷ୍ଟମ ନବମ ଦଶମ।
ଅଷ୍ଟମ ଷଷ୍ଠ ପିଲାଙ୍କୁ ପଠେଇବ।
ଅଷ୍ଟମ ଶଶ୍ ଅଷ୍ଟମ ଷଷ୍ଠ ଆଉ ନବମ ଦଶମ।
ନବମ ଦଶମ ପିଲାଙ୍କୁ ବି ପଢେଇବ।
ହୁଁ ପଢୁଛି ବା।
ରୋସେଇ ଘରେ ହ୍ୟାଲୋ।
ହୁଁ।
ଆଉ କଣ କୁହ। କଣ ସବୁ ତାଙ୍କୁ ପଢେଇବ ମାନେ କୋଉ ମାନେ ଇଏଟା ପଢେଇବ ମ୍ୟାଥ ନା ସାଇନ୍ସ ନା ଇଂଲିଶ କଣ?
ମୁଁ ପଢ଼ଉଚି ମାନେ ସବୁ ଅଲ କ୍ଲାସ ପଢୁଛି ମାନେ ଷଷ୍ଠ ଅଷ୍ଟମ ନବମ ଦଶମୀକୁ ପଢୁଛି ଓଡିଆ ଆଉ
ହଁ।
ପଢଉଛି ଜୋଗ୍ରାଫି ଆଉ ଜିମୋଟ୍ରି।
ତମର ଜିମୋଟ୍ରି ହୁଏ?
ହଁ ଯାହାହେଲେବି ପଢିଛି ଆଉ
ଆଚ୍ଛା ଆଛା କଁ ଭଲ କଥା।
ହଁ ମାନେ ପଢେଇଲେ ନା ଆମର ବି ମାନେ ପୁରୁଣା କଥା ଯେତିକ ଆମେ ବି ପଢିଛୁ ତ ମନେ ରହିବ ନା ଆଗକୁ କିଛି ମାନେ ପ୍ରାକ୍ଟିସ ହବ ଯେ କିଛି କଥା ଜାଣିବୁ ଏବେ ବି ସବୁ ନୂଆ ବହି ବି ଚେଞ୍ଜ ହେଇଛି ଆଉ ଏବେ ବହିରେ ଏତେ ମାନେ ଭୁଲ ଦେଇଛି କହିବାର ନାଇଁ।
ଓହୋ ହଁ ମୁଁ ଶୁଣିଥିଲି ଏବେ ବହି ଚେଞ୍ଜ ହେଇଯାଇଛି ବୋଲି।
ଚେଞ୍ଜ ତ ପୁରା ହେଇଯାଇଛି ଫୁଲ ଟୁ ଫୁଲ ମାନେ ଅଷ୍ଟମ ପଯ୍ୟନ୍ତ। ଷଷ୍ଠ ସପ୍ତମ ଅଷ୍ଟମ ବା ମୁଁ ଯେତିକି ପଢେଇଛି। ମାନେ ମୁଁ ଯେତିକି ଦେଖୁଛି କି ଅଷ୍ଟମ ପିଲାଙ୍କର ପୁରା ଚି ଷଷ୍ଠ ଷ୍ଠ ପିଲାଙ୍କର ଅଷ୍ଟମ ପିଲାଙ୍କର ପୁରା ଚେଞ୍ଜ ହେଇଯାଇଛି ବହି।
କଣ ତା ଦେହରେ ନୂଆ ପସିଛି କି?
ନୂଆ ସବୁ ବିଷ ମାନେ ଆମର କଣ ଥିଲା ନା। ଯେ ଗୋଟେ ବ୍ଲାକ୍ ଆଣ୍ଡ ହ୍ଵାଇଟ୍ କଲରର ବହିଥିବ ତା ଦେହରେ ଆମେ ପଢିବ ହୁଁ ଯୋଉ ବିଷୟ ଅନେ ଅନୁସାରେ ଥିବ ସେଥିରେ କୋସଚୀନ ଅନୁସାରେ ଥିବ ଖାଲି ଯୋଉ କୋସଚୀନ ଆନସର ଥିବ କଣ ଏକ ମାର୍କିଆ ଦି ମାର୍କିଆ ତାପରେ ଅଧିକ ଲଙ୍ଗ କୋସଚୀନ ଥିବ ଆଉ ଆଉ ସର୍ଟ କୋସଚୀନ ମଝିରେ ମଝିରେ ଗୋଟେ ଗୋଟେ ଥାଏ କି ନ ଥାଏ ବେଳବେଳେ ଆଉ କିନ୍ତୁ ମାନେ ପୁରା ଏତେ ସର୍ଟ କୋସଚୀନ ପୁରେଇଛି ତାପରେ ଲଙ୍ଗ କୋଶଚିନ ବି ଅଛି ତାଦେହରେ ଅଲଗା ସବୁ ପୁରେଇ ଦେଇଛି କଲର
ସର୍ଟ କୋସଚୀନ ପକେଇକି ଭଲ ନା ଖରାପ
ମାନେ ହଁ ଭଲ କିନ୍ତୁ ମିଷ୍ଟେକ ମାନେ ଓ ପୁରା ଗୋଟେ ଗୋଟେ ବିଷୟ ଧର ବିଷୟ ଅଧାରୁ ଯୋ ମଝିରୁ ଛାଡି ଦେଇଛି। ୱାଡ ସବୁ ଭୁଲ କରିଦେଇଛି ମାନେ ସବୁ ଭୁଲ ଭାଲ ତା ସହିତ ଆଉ ଯୋଉ ଏମିତିରେ ବି କନ୍ ମାନେ ରଙ୍ଗର ବୁକ ହବନା ଅଲଗା ଅଲଗା ରଙ୍ଗର ବି ହେଇ ସେ ଭଲ ଲାଗୁଛି ବହି ନା ନା କମଳା କଲର। ନୁହେଁ ମାନେ ରଙ୍ଗର ମାନେ ଏ ଗୋଟେ ରଙ୍ଗ ଆଉ ଗୋଟେ ରଙ୍ଗ ମାନେ ମିଶାମିଶି ରଙ୍ଗର କରିଦେଇଚି ବୁଟକ୍ ମାନେ ଏମିତି ରଙ୍ଗ ଫୁଲ୍ ଜଣେ କଣ ଦେଖାଯାଉ ଆମର ଯେମିତି ଖାଲି ବ୍ଲାକ୍ ମାନେ କଳା ଆଉ ଧଳାରେ ଲେଖ ପୁଣି କଣ ଧଳା ପେପର ଟା ଥିଲା କଳାରେ ଲେଖା ହୋଉଥିଲା।
ସେ ଏବେ ଟିକେ ନୂଆ ସଜେଇକି ଲେଖୁଛନ୍ତି ଆଉ।
ଯେ ଆଉ ଏମିତି ବହୁତ ବି ଭୁଲ୍ ବି ଅଛି ବହୁତ ତୃତୀୟ ପ୍ରଥମ ତୃତୀୟ ଛୁଆଙ୍କର ବି
କଲେ ତ କ ଷ୍ଟ ହୋଉଥିବ ଯୋଉ ସବୁ ଭୁଲ୍ ଦେଇଥିବ ନା।
ହୁଁ ତାକୁ ବାଛିକି ତାକୁ ଠିକ୍ କରିକି ପଢ଼ିବାକୁ ପଡୁଚି ଆଉ।
ହୁଁ।
ହୁଁ।
ଆଉ କଣ କେତେ ପାଇଲୁଣି ପଇସା?
ନା ସେମତି କ କୋଉଥିରେ?
ଏଟା କଥା କହୁଥିଲି।
ଅ ହଁ ଆସିଚି। ଆଉ ଆସିଚି।
କେତେ?
ଆସିଚି।
ପୁରା ମାନେ ଇଏ କୁ ପଳେଇ ଆସିଚି?
କଣ ହଁ ଆକାଉଣ୍ଟକୁ ହଁ ହଁ।
କେତେ?
ମୋର ଆସିଛି ଚୋଉଦଶହ କେତେ ଆସିଚି ଗୋଟେ।
କେତେ ଟା କଲ୍?
ମୋର ଏବେ କୁ ମୁଁ ଗଲିଣିି ଅଧିକ ଆଉ ଏଇ ମୋର କିଛି ମୁଁ ନାଇଁ ଦେ ହେଇନି ତା ଫୁଲ୍ ଆସିଲେ ଏକାଥରେ ସରିଗଲା ପରେ କହିବି ଆଉ।
ହଁ ହଁ ହଁ ମୁଁ ସେଥିରେ କଣ ଅଛି ଯିଏ ଯେତେ କରିବ ତାର ଆସିବ ସେତେ କିଛି ନା।
ହୁଁ।
ହୁଁ।
କଣ?
ଆଉ କଣ କୁହ?
ମୁଁ କହିଲି ତୋର?
ମୋର ମଝିରେ ଆସିଥିଲା କେତେ କହିଲ ଚାରିଶହ ଅଣାନବେ ଟଙ୍କା ନଅଟା କରି ହ୍ୟାଲୋ।
ହୁଁ।
ଏବେ କଣ କେତେ ଆସିବଣି ଆଉ।
ଆଉ ଆମେ ଏବେ ଯୋଉ ଆସୁଚି ପର୍ବ ନା। ଓଡିଶା ମାନେ ଓଡିଆ ମାନଙ୍କର ।
ଆଚ୍ଛା ଏଇଟା ଷ୍ଟ୍ରେ
ଜାଣିଚୁ କଣ ରଥ ଯାତ୍ରା ବିଷୟରେ ଟିକେ କହିଲୁ?
ଜାଣିଚି ତ ସବୁ। ପଢିଚି କିଛି ଜାଣିଚି ବି। ରଥଯାତ୍ରା ଯୋଉ ଜଗନ୍ନାଥ ଯୋଉ ତାଙ୍କ ମାଉସୀ ଘରକୁ ଯାଆ